ହଁ କୁହ। ହାଲୋ।
ଆଉ ତମକୁ କୋଉ ଜାଗା ବୁଲିବାକୁ ଭଲ ଲାଗେ?
କଣ କହିଲ?
ମାନେ ତମକୁ କୋଉ ସବୁ ସ୍ଥାନ ଯିବାକୁ ଭଲ ଲାଗେ ମାନେ ବୁଲିବାକୁ?
ଏଇ ଏଇ ଟାଇପ୍ ର ମାନେ ଯଉ ପାହାଡ଼ ପାହାଡ଼ ଥିବ ଝରଣା ଥିବ ଏଇ ଟାଇପ୍ ର ଜାଗା।
ସେ ସବୁ ଜାଗା ମାନେ କଣ କହିଲ ପୁରା ହଁ ପୁରା ତୃପ୍ତି ଲାଗେ ଗୋଟେ ନାଇଁ।
ହଁ ମାନେ ଗୋଟେ କଣ କହିଲ ନେଚର ବାଲା ଯୋଉ ଜାଗା। ପ୍ରକୃତି ସୌନ୍ଦର୍ଯ୍ୟକୁ ଉପଭୋଗ କରି କରି ଯିବା।
କିଛି ନଥିବ କାଇଁ କାଉ କୋଇଲି ଚଢେଇ ମାନଙ୍କର ଯୋଉ କିଚିରି ଖଚିରି ଶବ୍ଦ ଥିବ। ନା ଫୋନ୍ ଥିବ ନା ଇଣ୍ଟରନେଟ୍ ଥିବ
ଥବ ନା କିଛି ବି ନଥିବ।
ହେଲା ଖାଲି ତମେ, ମାନେ ମାନେ ମଣିଷ ତା ସହିତ ପ୍ରକୃତି।
ହଁ। ଭଲ ଲାଗେ ସେଇଭଳିଆ ଜାଗା।
ଭଲ ଲାଗେ ସେମିତିଆ ଜାଗା।
ତମର ଓଡ଼ିଶାର ଫେବରେଟ୍ ପ୍ଲେସ୍ କଣ?
ପୁରୀ। ଏଟା ମୋର ନୁହୁଁ ଏଟା ମୋର ନୁହୁଁ ମାନେ ଆମ ସବୁ ଓଡିଆଙ୍କର ମତେ ଲାଗୁଚି ପୁରୀ ବୋଧେ
ହଁ।
ମାନେ ସମସ୍ତଙ୍କୁ ଭଲ ଲାଗେ ସେ ଜାଗାକୁ ଯିବା ପାଇଁ ନୁହେଁ।
ଆଉ ତମେ ରୋଷେଇ ଶିଖିଚ ନା ନାଇଁ?
ଏତେ କିଛି ଆସେନି। ଚା ହେଲା ମ୍ୟାଗି ହେଲା ଏମିତି କିଛି କିଛି ଆସେ। ନହେଲେ ଅଧିକ କେବେ କରିନି, ଘରେ ଘରେ ସମସ୍ତେ କରିଦିଅନ୍ତି।
ହଁ। ମା ମାନେ କରିଦିଅନ୍ତି ଆଉ।
କରିଦିଅନ୍ତି ଆଉ। କହନ୍ତି ଛୋଟ ପିଲା ଟେ ତୁ ପଢେ ଇଏ କର ଏମିତି କହନ୍ତି। ସେଥିପାଇଁ କିଛି କୁହନ୍ତିନି ଆଉ କାମ କର ବୋଲି।
ହଁଅଅ ବାହା ହେଇ ସାରିଲା ପରେ ତ କେତେ କାମ କରିବୁ।
ଓହୋଃ ହୋ ଯାହା ବି ନାଇଁ ଯେ ସେ ଯାହା ବି ହେଉ ଝିଅମାନେ ତ ଯାହା ବି ହେଲେ କିଛି ତ କରିବ ମାନେ
ହଁଅ ଯେତେ ଚାକିରୀ କର ଯାହା କର ସବୁ କରିବାକୁ ପଡିବ।
ହଁଅଅ ରୋଷେଇ ତ କରିବାକୁ ପୁରା ବାଧ୍ୟ।
ହଁଅଅ ପୁଅପିଲାମାନେ ତ ଆଜିକାଲି ରୋଷେଇ କରୁଛନ୍ତି ଆଉ।
ହଁ ମତେ ତ ଲାଗେ ମାନେ ଯୋଉମାନେ ସବୁ ମେସ୍ କରିକି ଯୋଉ ରହୁନାହାନ୍ତି‌ ରହିକି ସବୁ ପଢୁଛନ୍ତି ବାହାରେ କଟକ ହେଲା ଭୁବନେଶ୍ଵର ହେଲା। ଯୋଉଠି ବି ହଉ ଯିଏ ଯୋଉ ଜାଗାରେ ବି ହଉ‌। ଯୋଉଠି ସବୁ ରହୁଛନ୍ତି ତ ପୁଅମାନେ ବି ସେମାନେ ତାର ଯୋଉ ଗଲେ ବି-ଇ-ଇ ରୋଷ୍
ରୋଷେଇ କରିକି-ଇ-ଇ ଲାଇବ୍ରେରୀ ଆସୁଛନ୍ତି।
ହଁ, ମାନେ ଯାଉଛନ୍ତି ଏ ହେଉଛନ୍ତି, ଆଉ ଆମେମାନେ ତ ଯାହା ବି ହେଲେ କରିବ ଯାହା ବି ହେଲେ।
ଯାହାହେଲେ ତ କରିବାକୁ ହିଁ ପଡ଼ିବ ନହେଲେ ନିଜେ ବଞ୍ଚିବି କେମିତି।
ହୁଁ ନହେଲେ ଖାଇବାକୁ କିଏ ଦେବେ ସବୁବେଳେ?
ସେଇଆ।
ମାଆ ଦେଖ ମାଆ ଆଜି ୟଙ୍ଗ୍ ମାନେ ବୁଢୀ ହେଇନାହାନ୍ତି କାଲି ତ ହେବେ ନା। ଯାହାବି ହେଲେ ବୁଢା ବୁଢୀ ତ ହବା ନା ଯାହାବି ହେଉ, ସମସ୍ତେ। ସବୁ ଜିନିଷ କଣ ଚିରସ୍ଥାୟୀ? ଯାହା ବିି ହେଲେ ତ ପୁରୁଣା ହବ ନା। ସବୁ ଜିନିଷ ତ ଯାହା ବି ହେଲେ ନୂଆ ଅଛି ମାନେ ପୁରୁଣା ହିଁ ହବ। ଆଉ ଯୋଉଟାର ଆରମ୍ଭ ହଉଛି ତ ଯାହା ବି ହେଲେ ଶେଷ ହିଁ ହବ। କରିବାକୁ ତ ପଡିବ। ଆଉ ଏବେ କରିନି ପରିସ୍ଥିତି ପଡିଲେ କରିବି।
ହଁ।
ତମକୁ ଆସେ?
ହଁ-ହଁ, ମୁଁ ତ ନିଜେ କରିିକି ଖାଉଛି।
ସମସ୍ତେ ତମେ ଚାରିଜଣ ଅଲଗା ଅଲଗା କରୁଥିବ ଆଉ ନାଇଁ ସମସ୍ତେ।
ହଁ-ହଁ-ହଁ, ଏଆଡେ ସମସ୍ତେ ଅଲଗା ଅଲଗା। ମିଶିକି ଗଲେ କଣ ଟାଇମ ମ୍ୟାନେଜମେଣ୍ଟ ହେଇପାରିବନି ଆଉ, କାହାର କୋଉ ଟାଇମରେ କଣ ପଡିବ। ଁ ଆଉ ସେଇଥି
ଗୋଟେ ବି ମାନେ ସମସ୍ତ୍ ସ୍ତଙ୍କର କଣ ସେମ୍ ଇୟର ଯାଇଛି କି ଡିପାର୍ଟମେଣ୍ଟ ସମସ୍ତେ ଅଲଗା ଅଲଗା ନା।
ହଁ।
କାହାର କୋଉଟେ ଥିବ କାହାର କେତେବେଳେ ପାଠ ପଢା କି କାହାର କେତେବେଳେ ଚାକିରି ହଁ କାହାର କୋଉଟା ପୋସ୍ ଚନକା କୋଉଟା ଖାଇବାକୁ ଭଲ ଲାଗେ କାହାକୁ କୋଉଟା ଖାଇବାକୁ ନ ଭଲ ଲାଗେ। ସମସ୍ତଙ୍କ ରୁଚି ତ ଡିଫରେଣ୍ଟ ଡିଫରେଣ୍ଟ।
ହୁଁ।
ଟିକେ ଅଲଗା କରିବା ମନ ଇଚ୍ଛା ଯେତେବେଳ ଯେତେବେଳେ।
ହଁଅ-ଅ ତାପରେ ଏଠି ଟାଇମ ମ୍ୟାନେଜମେଣ୍ଟଟା ବହୁତ ନା, ଏଇ ଟାଇମ୍ ମାନେ କିଏ ସକାଳୁ ଉଠିକି କରିଦେଇକି ପଳେଇବ। କିଏ ତାର ଖରାବେଳେ ଆସିକି କରିବ, କିଏ ତାର ରାତିରେ ଆସିକି କରିବ।
ଏମିତି ବି ଆମେ ଦେଖିନ ଦଶମ ହଉ କି ପ୍ଲ ଅ, ଅ, ଉଁ, ପ୍ଲସ୍ ଟୁ ଟାଇମ୍ ବି ହଉ ଉଁ, କିଏ ଚାଟା ରାତିରୁ ଉଠି ପଢିବାକୁ ଭଲ ପାଆନ୍ତି, କି କେତେ ଜଣ ପିଲା ଦେଖିବେ, ଆଉ କେତେ ଜଣ ପୁରା ରା ରାତି ଟାଇମ୍ ଟା ରାତି ସାରା କହିବେ କାହିଁକି ନା ସେତେବେଳେ କୋଳାହଳ ନଥିବେ କିଛି ନଥିବ ନୁହ। ପୁରା କୁଲ୍ ଟାଇମ୍ ଟା ଥିବା ରାତିରେ ପଢିବେ ଆଉ କେ ତେ ଜଣ ଭାବନ୍ତି କି ଚାଟା ବ୍ରହ୍ମ ମୁହୂର୍ତ୍ତ ସେଇ ଟାଇମ୍ ରେ ପଢିଲେ ଭଲସେ ମନ ରହିବ। ଆଉ ଜଣ ଜଣଙ୍କ ମାଇଣ୍ଡି ରେ ଥାଏ କି କଣ କାହାର କଣ ଇଚ୍ଛା ସବୁ ସେ ସବୁ ସେଇ ଅନୁସାରେ
ତୋମକୁ କୋଉ ଫିଲ୍ମ ଭଲ ଲାଗେ?
ଏତେ ମୁଁ ଫିଲ୍ମ ଦେଖେନି ହେଲା। ସେମିତି ଓଡିଆ ମୁଭି ଟୋଟାଲି କିଛି ପସନ୍ଦ ଲାଗେନି।
ହଁ।
ଏ ଆଗ କାଳର ଯୋଉ ସବୁ ମୁଭି ଥିଲା ଗୋଟେ ଗୋଟେ ଭଲ ଲାଗୁଥିଲା, ସେ ଯୋଉ କଣ ସନ୍ତାନ ଫନ୍ତାନ କଣ ନୁହେଁ?
ତ ଛୋଟ ମା ପରି କିଏ ହବ କ- ମା କିଏ ପାଗ ଅପରାଜିତା ହେରିକା ଯେତେଳେ ଥିଲି ମହାନ୍ତି କି ଉତ୍ତମ ମହାନ୍ତି ସେ ସିଦ୍ଧାନ୍ତ ମହାପାତ୍ର, ରାଇ ମୋହନ ହେଲା।
ହଁ ସେମାନେ ତ ମରି ଗଲେଣି ଆଉ।
ମରି ହଜିଗଲେଣି ହଁ।
ହଁ, ଆଉ ସେ ଫିଲ୍ମରେ ଚାର୍ମ କିଛି ନାହିଁ।
ହଁ ଠିକ୍ ସୀଏ ମୁଭି ମୁଭି ଯେମିତି ଥିଲା ଆଉ ଏବେ ଆଉ ସିଏ ନାହିଁ।
ନା ବା।
କୁହନ୍ତିନି ପୁରୁଣା ସବୁଠାରୁ ମାନେ ଇଏ ଓଲ୍ଡ ଇଯି ଗୋଲ୍ଡ। ତାର ପୁରୁଣା ର ମହତ୍ତ୍ୱ ଆଉ
ଏବେ ଆଉ ନାହିଁ ନା।
ହଁ ଏବେ ଯେତେ ମଜା ହଉ କି କମେଡିଆନ୍ ହଉ କି ଯା ହଉ
ହ୍ୟୁମାନ ସାଗର ଟା କେତେ ଭଲ ଗୀତ ଗାଉଥିଲା ଦେଖୁନ ମରିଗଲା।
ହଁ ସିଏ ସେମିତି ସବୁବେଳେ ମଦ ପିଇକିରି ସିଏ ତାର ମରିଗଲା, ସିଏ ବହୁତ ସାରା ଗୀତ ଗାଇଛିି ନୁହେଁ? ମୋତେ ଲାଗେ ତ ଓଡିଆ ଚଳଚିତ୍ର ଇଏରେ ସିଏ ବୋଧେ ବହୁତ ସାରା ଗାଇଛି।
ହଁ ବହୁତୁ ଗାଇଛି, ବହୁତ ବି ଭଲ ତା କଣ୍ଠ ଟା ବହୁତ ଭଲ।
ହଁ।
ଅଭିଜିତ୍ ମଜୁମଦାର ବି ତାର କଣ୍ଠ ଟା ଭଲ।
ପପୁ ମିଶ୍ର ବି ଗୋଟେ ଥିଲା ଧୀରେ ଧୀରେ ଚାଲରେ ସମୟ ଗୀତ ଗାଇଥିଲା।
ହଁ ବଢିଆ ଗୀତଟା ଗାଇଥିଲା କିନ୍ତୁ ସେଇଟା।
ହଁ।
ତପୁ ମିଶ୍ର ର ଯେତେଟା ଗୀତ ଛି ସବୁଠୁ ପୁରା ହିଟ୍ ଗୀତ ହଉଛି ଧୀରେ ଧୀରେ ଚାଲରେ
ହଁ ଧୀରେ ଧୀରେ ଚାଲରେ ସମୟ ସତରେ ଭଲ ମାନେ ମନ ଛୁଇଁ
ଆଉ ଗୋଟେ ଯୋଉ ଅଞ୍ଜଳି ଗୀତ ଟା ଗାଇଥିଲା।
ହଁ, ହଁ ଅଞ୍ଜଳି ଲୁଚେଇଲିି ନା ଗୋଟା କଣ ଏମତି, ସିଏ ଆଉ ଗୁଡଲି ରଥ ଯୋଉ ସିଏ
ହଁ ଗୁଡିଲି ରଥ ହଁ।
ହଁ। ଇଏ ନ ଯାଉ ନହେଲେ ଗୁଡ଼ିଲି ରଥକୁ ଯାଣିଛି। କିନ୍ତୁ କାଳେ ସିଏ ମରିଗଲେଣି ନା କି? ସବୁ ଭଲ ଭଲ ଓଡିଆ ଇଏର ସ ସବୁ ମରିଗଲେଣି ନାଇଁ ଅଭିନେତା ଅଭିନେର୍ତ୍ର।
ନହେଲେ ଏ ଏଇନେ ସେମାନେ ଏଇନେ ବି ଥିଲେ ବୋହୁତ ଓଡିଆ ଇଣ୍ଡଷ୍ଟ୍ରି କୁ ଆହୁରି ଆଗକୁ ନେଇଯାଇଥାନ୍ତେ।
ହଁ ଆହୁରି କେତେ ଆଗକୁ ନେଇଯାଇଥାନ୍ତେ ଏବେ ପୁରା ବୁଡିବା ବୁଡିବା ଅବସ୍ଥାରେ ଯାକି।
ହୁଁ।
ପୁରା ବୁଢ଼ି ଗଲାଣି ଯା କହିବାକୁ ଗଲେ।
ତମକୁ କୁକୁର ଭଲ ଲାଗେ ନା?
ମତେ କୁକୁର ଭଲ ଲାଗେ କିନ୍ତୁ ବିଲେଇ ଭଲ ଲାଗେନି ମାନେ ସବୁ ଜୀବଜନ୍ତୁ କୁକୁ ସମ୍ମାନ ଦିଏ କିନ୍ତୁ କୁକୁର ଲାଗେ ଅତି ବିଶ୍ଵାସୀ।
ହଁ।
ମାନେ ମଣିଷ ପଛକେ ଦୋକାବାଜ୍ ହେଇପାରିବ କିନ୍ତୁ କୁକୁର ନୁହେଁ।
ହୁଁ।
ଦେଖିଚପା ଆଉ ଗୋଟେ ଦେଖିଚ ନା ଗୋଟେ ଗପ ଥିଲା କି କୁକୁରକୁ ଗୋଟେ ଲୋକଟେ ରଖିଥିଲା ହେଲା। ଆ ତାର ତାକୁ ସବୁବେଳେ ସନ୍ଧ୍ୟା ଟାଇମରେ ଖାଇବାକୁ ଦିଏ ହେଲା। ଏ ତ ମାଲିକ ଦଉ କି ନ ଦଉ ଡେଲି ଡେଲି ଦେଲା ସବୁଦିନ ଦିଏ ସବୁଦିନ ସନ୍ଧ୍ୟା ଘ ଘଣ୍ଟା ରେ ପାଞ୍ଚଟା ବାଯିବ ମାନେ ସେ ଖାଇବାକୁ ଦବ ତାକୁ। ତାପରେ ଦିନ ଦବ ଏମିତି ସବୁଦିନି କରିକି ସେଏ ଫେରେ ଗୋଟେ ଅଭ୍ୟାସ କରିଦେଲା। ଦେଇ ଦେଇ ଦେଇ ଯେମିତି ପନ୍ଦର ଦିନ ହିଁ ହେଇଯାଇଚି। ମାନେ କହନ୍ତିନି ଗୋଟେ ଜିନିଷକୁ ସାତ ଦିନି କର ସେଟା ତମର ଗୋଟେ
ଅଭ୍ୟାସ ହେଇଯିବ ତାପରେ ଏକୋଇଶି ଦିନ କରିବ ଆହୁରି ମାନେ ଆଉ ଟଚ ଛାଡିବନି।
ହଁ ପୁରା ମାନେ ତା ସହିତ ଅଧିକ ମାନେ ଆକର୍ଷିତ ହଁ। ହଁ ପୁରା ସ ସେଇୟା ତାକୁ ପନ୍ଦର ଦିନ ପରେ ଛାଡିଦେଲା ସିଏ ପୁରା ଆସିକି ସେ ଜାଗା ଉପରେ ଲାଳ ଗୋଡେଇଲା ଇଏ କଲା। ତ ମାନେ ଦେଖ ସିଏ ବି ଜାଣି ଯାଉଚି ଯେ ହଁ ମୁଁ ଟାଇମ୍ ସମୟ ହେଇଗଲାଣି।
ହଁ ସେଏ ହଁ ସେଇଟା ଗୋଟେ ଭଲ ସମ୍ପର୍କ ଆଉ।
ହଁ।
ବିଶ୍ଵସ୍ଥ ଇଏ ନା ସେଥିପାଇଁ ଭଲ ସମ୍ପର୍କ।
ହୁଁ ବିଶ୍ୱାସ କରନ୍ତି। ସେଥିପାଇଁ ମତେ କୁକୁର ମାନେ ସେଇ ଇଏରେ ମତେ ଲାଗେ କୁକୁର ଟା ବିଶ୍ୱସ୍ତ ବୋଲି। ତମକୁ କଣ ଲାଗେ? ହଁ ଜଣେ ଜଣେ କହନ୍ତିନି କୁକୁର ଅଛୁଆଁ କିଏ
ନା ନା ସେମିତି କିଛି ନାହିଁ।
ସେମିତି କିଛି ନାହିଁ ସମସ୍ତେ ସମାନ।
ସମସ୍ତେ ସମାନ ସିଏ ବି ଗୋଟେ ଜୀବଜନ୍ତୁ ତାଙ୍କର ବି ସବୁ କିଛି ଅଛି ସେମାନେ କହି ପାରୁନାହାନ୍ତି ବୋଲି କଁ
ହଁ କହିପାରୁନାହାନ୍ତି ମଣିଷ ସେଥିପାଇଁ ତ ସୃଷ୍
ହୁଁ।
ସେମାନେ ଅନୁଭବ କରିବେ ସବୁ କରିବେ କିନ୍ତୁ କହିପାରିବେନି ତାଙ୍କ ମନରେ କଣ ଅଛି।
ହଁ।
ଏମିତି ଆଉ।
ତମର ଏଇନେ କଲେଜ୍ ଛୁଟି ଥିବ?
ହଁ ଏବେ ତ ଏଇ ଯଉ ଖରା ଇଏ ପାଇଁ ଛୁଟି।
ଏଇ ଜୁନ୍ କୋଡିଏ ଆଡକୁ ଖୋଲିବ ଆଉ।
ହଁ ଜୁନ୍ କୋଡିଏ ଆଡକୁ।
ଏ ଖରା ଯାହା ହଉଚି ଖରାରେ ମଣିଷ ମରିଯିବ ଗଲେ।
ହଁ ବା ସେଥିପାଇଁ ଏତେ ଯଉ ପାୱାର କଟ୍ ହଉଚି
ଖରା ଦିନେ କାହିଁ ବେଶୀ ପାୱାର କଟ୍ ହୁଏ ମୁଁ ତ ବୁଝିପାରେନି।
ମତେ ଲାଗେ କଣ ପାଇଁ କହିଲ ଏବେ ଯଉ ଗାଁ ଗାଁ ରେ ସବୁ ଏସି ଫେସିି ଲଗେଇନାହାନ୍ତି
ହଁ।
ବହୁତ୍ ମାନେ ବିଦ୍ୟୁତ ଇଏ ହଉଚି ନା ଅପଚୟ ହେଇଯାଉଚି।
ହଁ ଆଉ ଗରମ୍ ତ ସେମିତି ହଉଚି ଲୋକ ତାଙ୍କର ଗଛ ପତ୍ର ସବୁ କାଟି ଦଉଚନ୍ତି ଆଉ କଣ କରିପାରିବ।
ଜାଣିଚୁ ନା ଆଡେ ମାନେ ଅଧା ଗଛ ହେଇଯାଇଥିବ ଧରକର ବର୍ଷାରେ ନଇଁ ପଡିଚି ତାକୁ ଯାଇ କାଟିଦେଇ ଆନି କଲେ ତ ଯାହା ବି ହେଲେ ପୁରା ସୂର୍ଯ୍ୟ ରଶ୍ମିଟା ପୁରା ଡାଇରେକ୍ଟ୍ ପଡୁନି କି।
ହଁ ତାପରେ ଖରା -ଖରା ଦିନେ ତ ଖରା ହବ ଆମେ କହିଲେ କଣ ହବ।
କିନ୍ତୁ ଆଗଠାରୁ ଏବେ ଅଧିକ ହଉଚି ଏଇ ଯଉ ଗଛ କାଟିବା ପାଇଁ। ଟେ ଥିଲା ଗୋଟେ ଏତେ ଖରା ହେଲେ ଆଉବି ବହୁତ୍ ଦେଖିଚୁନା ଏବ୍ -ଆଗୁକୁ ଏବେ ବି ବହୁତ୍ କଳକାରଖାନା ହେଇଗଲାଣି। ସବୁଆଡ ପିଚୁ। ସେଥିପାଇଁ ଇଏ ହେଇଯାଉଚି ଆଉ ଅଧିକ ଖରା ହଉ
ବୁ ଡେଭଲପମେଣ୍ଟ୍ ହେଲାବେଳକୁ ଏଇଠି ବି ଏଇଗୁଡା ସବୁ ଜଣାପଡୁଚି ଆଉ।
ହୁଁ। ଆଉ ତମକୁ କଉ ମୁଭି ଭଲ ଲାଗେ?
ମତେ ଓଡିଆ ଭଲ ଲାଗେ ହିନ୍ଦୀ ବି ଭଲ ଲାଗେ। ମୁଁ ସେମିତି ବେଶୀ କିଛି ଦେଖେନି କେତେବେଳେ କେମିତି କଣ ଦେଖେ ଆଉ। ବେଶୀ ଦେଖେନା ହଁ ଫ୍ରି ଟାଇମ୍ ରେ ବସିକି ଦେଖିଲୁ ସାଙ୍ଗ ପିଲା କେତେବେଳେ ବସିକି ଦେଖିଲୁ ଦେଖିଲୁ ନା ନ ଦେଖିଲୁ ନାହିଁ ଆଉ। ତାପରେ ଟାଇମ୍ କାଇଁ ଆଜିିକାଲି ଦେଖିବାକୁ -ହଁ।
ନିଜେ ତ ପାଠ ପଢିଲ ରୋଷେଇ କଲ କେତେବେଳେ ଟାଇମ୍ ଆଉ ରହିଲା ଯେ
ହଁ ସମୟ ମିଳେନି କିଛି କରିବା ପାଇଁ।
ଆଉ ଯେତିକି ଟାଇମ୍ ହେଲା ହଁ ଟିକେ ମାନେ ସାଙ୍ଗ ସହିତ କଥା ହେଲି କି ବାବା ମାମାଙ୍କ ସହିତ କଥା
ହଁ ସେଇଟା ହିଁ କଥା ଘର ଲୋକଙ୍କ ସହ ଟିକେ କଥା ବନ୍ଧୁବାନ୍ଧବଙ୍କ ସହ କଥା ହବା।
ଏମିତି ଆହୁରି ଫୋନ ୟୁଜ୍ ହବା ଦ୍ଵାରା ଯେବେଠୁ ହେଲାଣି ନା ସମ୍ପର୍କ ବି ଦେଖ ଧୀରେ ସବୁ ଇଏ ହେଇ ଯାଉଛି।
ହଁ ସବ